ଜୟ ଜଗନ୍ନାଥ ବନ୍ଧୁ ହଠାତ୍ କଲ କରିଛନ୍ତି?
ଆରେ ଆପଣଙ୍କ କଥା ଟିକେ ମନେ ପଡିଗଲା ତ ଦେଖୁଥିଲି ଆପଣଙ୍କର ଏବେ ଷ୍ଟାଟସ ଷ୍ଟୋରୀ ଦେଖୁଥିଲି। ଟିକେ ଆପଣଙ୍କ କଥା ମନେ ପଡିଲା ମୁଁ କହିଲି ଶୁଭମ ଭାଇଙ୍କ ସହ କଣ କିଛି ଦିନ ହେଲା କଥା ହେଇନାହିଁ। ଟିକେ ଯାଉଛ ତାଙ୍କ ଭଲ ମନ୍ଦ ଟିକେ କଣ ପଚାରି ଦିଆସେ କେମିତି କଣ ଅଛନ୍ତି? କଣ ତାଙ୍କ ଦୈନନ୍ଦିନ ଜୀବନ ଚାଲିଛି।
ହଁ ଆପଣ ତ ମତେ ଏଥର ଭାରି ଭୁଲି ଗଲେଣି ଆଉ ମନେ କେଉଠୁ ରଖୁଛନ୍ତି।
ନା ନା ନା ଭୁଲି ବିି କଣ ପାଇଁ ଆପଣ ସେମିତି ଭାବନ୍ତୁନି।
ଆଉ ଆଉ କିଛି କଥା ଅଛି ଆପଣ ଯେହେତୁ କଲ୍ ମାରିଛନ୍ତି ମନେ ପଡୁନି ତ କିଛି କାମ ତ ନିଶ୍ଚିନ୍ତ ଥିବ।
ଆରେ ନା ନା ସେପରି ସେପରି ଭାବନ୍ତୁନି ମୁଁ ସେମିତି ହିଁ କଲ୍ କରିଛି। କିଛି କାମ ନାହିଁ ମୋର।
ମୁଁ କଣ ଶୁଣିବାକୁ ପାଇଲିି ଆପଣ ଗଛ ଲଗଉଛନ୍ତି।
ହଁ ହଁ ଶୁଣିବାକୁ କଣ ଦେଖିବାକୁ ପାଇଲେ କହିବେ ନା ଆଉ ମୁଁ ଷ୍ଟୋରି ଦେଇଥିଲି ଆଜି ଗଛ ଲଗଉଥିଲି ତ। ଆଉ ଆ ମୋର କଖାରୁ ଗଛ ଟିକେ ଲଗେଇଥିଲି। ଏବଂ ତା ସହିତ ଗୋଟେ ଗୋଲାପ ଗଛ ମଧ୍ୟ ଲଗେଇଥିଲି।
ଗୋଲାପ ଗଛ କାହାକୁ ଦବାର କିଛି ଅଛି କି ପ୍ରସ୍ତୁତି କିଏ
ଆରେ ସବୁ ଦୈନନ୍ଦିନ ଯିବ ଏମତି ସବୁ ଲଗାଏ ସେଥିପାଇଁ ଏମତି ଲଗଉଥିଲି ଆଜି ଆଉ।
ଓହୋ ତା ବି ବେଶ ଠିକ୍ କ ତା ଆପଣ ଗୋଲାପ ଗଛ କଖାରୁ ଗଛ ଲଗେଇ ଏତେ ପୁଣ୍ୟ କାମ କରୁଛନ୍ତି ଆମେ ଜାଣିିବାରି ଖୁସି ହେଲୁ। ହ
ହଁ ମୁଁ ତ କହିବି କି ଆପଣ ମଧ୍ୟ ମାନେ କଣ କହିଲେ ଆପଣ ମଧ୍ୟ କିଛି ଗଛ ଲଗାନ୍ତୁ। କାରଣ ଗଛ ଲଗେଇବାଟା ଖାଲି ସୌନ୍ଦର୍ଯ୍ୟ ର ତ କାମ ନୁହେଁ। ଏହା ହଉଛି ଆମ ମାନେ ଆମ ସମାଜ ପାଇଁ ବହୁତ ଭଲ କାମ କାରଣ ଗଛ ଲଗେଇବାଟା କେତେ ଭଲ କାମ ଆପଣ ତ ନିଶ୍ଚୟ ଜାଣିଥିବେ ସ୍କୁଲ ବେଳେ ଆପଣ ପାଠ ନିଶ୍ଚନ୍ତ ପଢିଥିବେ।
ହଁ ଆମେ ତ ନିଶ୍ଚିନ୍ତ ପଡୁଛୁ ହେଲେ ଆପଣ ଯେଉଁ ସବୁ ଗଛ ନାଁ କହିଲେ ନା ସେଇ ସବୁ ଗଛରୁ ଆମକୁ କି ଫାଇଦା ମିଳିବ ତା ଫାଇଦା ବିଷୟରେ କିଛି ଆମକୁ କୁହନ୍ତୁ।
ଫାଇଦା ଦେଖନ୍ତୁ ଯଦି ମୁଁ ଫାଇଦ କଥା କହି ଫାଇଦା ସବୁ ଗଛ ଲଗେଇଲେ ହିଁ ମିଳେ ଗୋଟେ ବିଜତି ଗଛ ଆପଣ ଯଦି ବି ଲଗେଇବେ ସେଥିରେ ମଧ୍ୟ ଫାଇଦା ଅଛି ଆଉ ଅସୁବିଧା ମଧ୍ୟ ଅଛି। ଠିକ ଅଛି କିନ୍ତୁ ମୁଁ ଗଛ ଲଗେଇବାର ମୋର କହିବାକୁ ଗଲେ ମୋର ଏଥିପାଇଁ ମୁଁ ଲଗେ କାରଣ ଯେମିତି ଗଛ ମାନେ ଗଛ ମାନଙ୍କ ପାଇଁ ହିଁ ଆମେ ଆଜି ନିଶ୍ୱାସ ପ୍ରଶ୍ୱାସ ସବୁ କରି ପାରୁଛୁ। ମୁଁ ସେଥିପାଇଁ ଗଛ ଲଗାଏ ଏମିତି ନୁହେଁକି ଏଇ ଗଛ ଭଲ ସେ ଗଛ ଭଲ। ମୁଁ ସେ ଭଲ ଖରାପ ଉଁଉଁ ନ ଦେଖି ମୁଁ ଗଛ ଲଗାଏ।
ଓ ହୋ ହଉ ତା ବି ଠିକ୍ କଥା ହଉ ଆପଣ ଲଗାନ୍ତୁ ଆପଣଙ୍କ ବାରିଆଡେ ଯେତେବେଳେ ଗଛ ବଡ ହେଇକି ଫଳ ଦବ ଆମକୁ ଦେବେ
ହଁ ହଁ ନିଶ୍ଚୟ ନିଶ୍ଚୟ କିନ୍ତୁ ଆପଣ ମଧ୍ୟ ଆପଣ ମଧ୍ୟ ମାନେ କଁଅ କହିଲେ ଘରେ ଘରେ ହଉ କିମ୍ବା ବାହାରେ ହଉ କିମ୍ବା ଯୋଉଠି ବି ଦେଖୁଚନ୍ତି ଆଖପାଖ ଜାଗାରେ ଆପଣ ନିଶ୍ଚିନ୍ତ ରୂପରେ ଗୋଟେ ନା ଗୋଟିଏ ନିଶ୍ଚିନ୍ତ ରୂପରେ ଗୋଟେ ଗଛ ଲଗାନ୍ତୁ କାରଣ ଗଛ ଲଗେଇବାଟା ମାନେ କଁଅ କହିଲ ସବୁଠାରୁ ଭଲ କାମ ନା ତେଣୁ ସ ସବୁବେଳେ ଲଗେଇବା କଥା
ଆପଣ ଆମ କିଛି ଗଛର ନାମ କୁହନ୍ତୁ ଯାହା ସବୁ ଆମେ ସହଜରେ ଲଗେଇ ପାରିବୁ ଯେହେତୁ ବର୍ଷା ଦିନ ଆସୁଚି ବ ର୍ଷା ଋତୁରେ ଗଛମାନଙ୍କ ବଢିବା ସମସ୍ୟା ପୋକ ଲାଗିବା ସମସ୍ୟା ସେହି ବିଷୟରେ କିଛି ଆମକୁ କୁହନ୍ତୁ
ଯଦି ଗଛ ଲଗେଇବାକୁ ଆପଣଙ୍କର ଏତେ ଇଚ୍ଛା ତେବେ ମୁଁ ଆପଣଙ୍କୁ ଏହା କହିବି କି ଆପଣ ଲଗେଇ ପାରିବେ କଣ କହିଲେ ଆମର ଏ ମୁଁ ଯେମିତି ଆଜିକୁ ଲଗେଇଥିଲି କଖାରୁ ଗଛ ଲଗେଇଥିଲି ଆପଣ କଖାରୁ ଗଛ ଲଗେଇ ପାରିବେ ତାହା ବେଶ୍ ସହଜରେ ଲାଗିଯିବ ଏବଂ ତାହା ସହିତ ଜହ୍ନି ଲଗେଇ ପାରିବେ କାକୁଡି ଲଗେଇ ପାରିବେ ଏବଂ ତା ସହିତ ଆହୁରି ଅନେକ ଅନେକ ପ୍ରକାରର ଫଳର ମଞ୍ଜିକୁ ନେଇ ମଧ୍ୟ ତାକୁ ଲଗେଇ ପାରିବେ ମୁଁ ଏମିତି ନୁହେଁକି କିଛି ମାନେ ମଞ୍ଜି କିଣେନି ମୁଁ ବାହାରୁ ଯାହା ମାନେ ଫଳ କିଣିକି ଆଣିକି ତାକୁ ଖାଏ ସେଥିରୁ ଯୋଉ ମଞ୍ଜି ଗୁଡି କ ବଳିଯାଏ ସେସବୁରୁ ମୁଁ ଗଛ ଲଗାଏ ଏବଂ ତାହା ଯଦି ବି ମତେ ଫଳ ପ୍ରଦାନ ନ ବି କରେ ତଥାପି ମୁଁ ତାଙ୍କର ଧ୍ୟାନ ରଖେ। କାରଣ ମୋର ଗଛ ପ୍ରତି ପ୍ରିୟ ମୁଁ ସେ ଫଳ ପ୍ରତି ମୋର ଲୋଭ ନାହିଁ କି ଇଏ ନାହିଁ ସେଥିପାଇଁ ଆଉ ଆପଣ ମଧ୍ୟ ଏମିତି କରିକି ଅନେକ ଗଛ ଲଗେଇ ପାରିବେ।
ହଁ ତାହେଲେ ଆମେ ବି ଆପଣଙ୍କ ସହିତ କଥା ହେଇକି ଆପଣ ସମ୍ପର୍କରେ ମିଶିକି ଗଛ ଲଗେଇବା। ସେଟା ବି ଭଲ ହେବ
ହଁ ନିଶ୍ଚିନ୍ତ ଆପଣ ତ ଦେଖିଥିବେ କି ଆପଣ ଯେତେବେଳେ ସ୍କୁଲ ସମୟରେ ପଢୁଥିଲେ ଆପଣଙ୍କ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ମିଶି ଆପଣ କେତେ ଗଛ ସ୍କୁଲୁ ଉଁ ମାନେ ପଡିଆରେ ଲଗାଇଥିଲେ।
ହଁ ଆମ ବିଦ୍ୟାଳୟରେ ବି ଆମକୁ ଏଇ ସବୁ ବିଷୟରେ ଜ୍ଞାନ ଦେଉଥିଲେ ଆମର ପ୍ରିୟ ଶି କ୍ଷକ ଶିକ୍ଷୟିତ୍ରୀ ମାନେ ଏଇ ବିଷୟରେ କଉଥିଲେ ନିଶ୍ଚିନ୍ତ ଆମେ ଆପଣଙ୍କ କଥା ଶୁଣି ଏଇସବୁ କରିବୁ।
ହଁ ହଁ ନିଶ୍ଚିନ୍ତ ରୂପରେ ଆପଣ କରନ୍ତୁ ସେ କାମ ଏବଂ ଲଜ୍ଜା ଅନୁଭବ କରିବା ନାହିଁ କେବେ ଏ କାମରେ କାରଣ ଏ କାମରେ କେବେ ମାନେ କଁଅ କହିଲେ ଏଟା ସବୁ ଲଜ୍ଜାକର କା କାମ ନୁହେଁ ଏ ସବୁ ହଉଛି ମାନେ ଗୋଟେ ଗୋଟେ କହିବାକୁ ଗଲେ ବହୁତୁ ବହୁତୁ ଭଲ କାମ।
ହଁ ଠିକ୍ କଥା ଆମେ ଆପଣଙ୍କ କଥା ମାନିବୁ ଆଉ କୁହନ୍ତୁ ଆପଣ କେମିତି ଅଛନ୍ତି ଘରଲୋକ କେମିତି ଅଛନ୍ତି?
ହଁ ଘର ଲୋକ ତ ଆପଣ ଏବେ ଦେଖିଥିବେ କି ବହୁତ ଭଲରେ ଅଛନ୍ତି ସବୁ କିଛି ଭଲରେ ତ ଚାଲିଛି କିଛି ଭଗବାନଙ୍କ ଦୟାରୁ କିଛିବି ଏବେ ଖରାପ ନାହିଁ ଖାଲି ଟିକେ ଯାହା ପଇସା ପତ୍ର ଟିକେ ଅଭାବ ଚାଲିଛି କିନ୍ତୁ ସେଥିରେ ବି କିଛି ଅସୁବିଧା ନାହିଁ ତାହା ସମୟ ସମୟ ଅନୁସାରେ ତାହା ମଧ୍ୟ ଠିକ୍ ହୋଇଯିବ ମହୟା ମୋର ଆଶା ଅଛି ଦେଖାଯାଉ କଣ ହଉଚି
ହଁ ଆମେ ବି ଆପଣଙ୍କ କିଛି ଭିଡିଓ ଦେଖିଲୁ ଭିଡିଓରେ ବି ଆପଣ କଣ ନୂଆ କିଛି କାର୍ଯ୍ୟ କ୍ରମ ଆରମ୍ଭ କରୁଚନ୍ତି ଆମେ ଜାଣିଲୁ
ହା ଆଜ୍ଞା ଆଜ୍ଞା ଆପଣ ନିଶ୍ଚିନ୍ତ ରୂପରେ ଦେଖିଥିବେ ଆକୁଚାଲି କଣ ଆମେ ଟିକେ ମାନେ ନୂଆ ଜର୍ଣିି ଗୋଟେ ଷ୍ଟାର୍ଟ କରିଛୁ। ତ ସେଥିପାଇଁ ହିଁ କିଛି ଅସୁବିଧା ଆମେ ତ ସମ୍ମୁଖୀନ ହେଇନି ଏ ପର୍ଯ୍ୟନ୍ତ ଯା କିନ୍ତୁ ମତେ ଲାଗୁଛି କି କଣ ଏହା ମତେ ଆମର କାମ ଦବ। କି ନାହିଁ ଦେଖାଯାଉ ତାହା ଭଗବାନଙ୍କ ଯଦି ଇଚ୍ଛା ଥିବ ତେବେ ଆମେ ନିଶ୍ଚୟ ଭଲରେ ଗଲେ ସବୁ କଟିଯିବ।
ନିଶ୍ଚିତ ନିଶ୍ଚନ୍ତ ଆପଣ କାମକୁ ଆଗେଇ ବଢ଼ନ୍ତୁ ଭଗବାନ ନା ଆପଣ ସାହାଯ୍ୟ ନିଶ୍ଚିନ୍ତ କରିବା। ଆପଣ ଆପଣଙ୍କ କାମ କରିଚାଲନ୍ତୁ।
ଆଜ୍ଞା ଆଜ୍ଞା ନିଶ୍ଚୟ ଏବଂ ଆପଣ କଣ କରୁଛନ୍ତି ଆପଣ ଆଜି କଣ ସକାଳେ କଣ ଖାଇଥିଲେ?
ଆମର ସକାଳେ କିଛି ଖିଆ ହୋଇନାହିଁ ଆଜି ଟିକେ ଆମର ଉପବାସ ଅଛି ତ। ବା ଆସନ୍ତା କାଲି ଖାଇବୁ।
ଉପବାସ ଆଜି କି ପ୍ରକାର ଉପବାସ?
ଆଜି ଯେହେତୁ ସୋମବାର ସେଇଥିପାଇଁ।
ଓହୋ ସମୟରେ ଆପଣ ଉପବାସ କରନ୍ତି ତା ବିଷୟରେ ତ ମୁଁ ଅବଗତ ନଥିଲି। ତେବେ ଆପଣ କଣ ପାଇଁ ଉପବାସ କରନ୍ତି ମତେ ଟିକେ କହିପାରିବେ କି?
ସେ କିଛି ବ୍ୟକ୍ତିଗତ କାରଣ ଅଛି ଆପଣଙ୍କୁ ତ କଣ କହିହବ ଆପଣ ଟିକେ ବୁଝିଯାଆନ୍ତୁ।
ଓହୋ ତେବେ ଆପଣଙ୍କର ଏହାତ ଏଇଟା ଆପଣଙ୍କର କଥା। ମୁଁ ମଧ୍ୟ କଣ ପଚାରିବି ଠିକ୍ ଅଛି ଆପଣ ଯଦି ଜଣେଇବାକୁ ଚାହୁଁନାହାନ୍ତି ଅସମର୍ଥ। ତେବେ କିଛି କଥା ନାହିଁ ଆପଣ ନିଶ୍ଚିନ୍ତ ରୂପରେ ବହୁତ ଭଲରେ ଆପଣ ରା ତାଙ୍କର ଯୋଉ ସେବା କରି ଚାଲନ୍ତୁ ଭଗବାନ କରନ୍ତୁ ଆପଣ ଯେଉଁଥିପାଇଁ ସବୁ କାର୍ଯ୍ୟ କରୁଛନ୍ତି ତାହା ମଧ୍ୟ ସଫଳ ନିଶ୍ଚିନ୍ତ ରୂପରେ ହେଉ।
ହଁ ଆପଣଙ୍କ ଏଇ ସବୁ କଥା ମୋତେ ଆଗକୁ ବଢ଼େଇବାକୁ ମୋତେ ସାଥ୍ ଦେବ ମୁଁ ବି ନିଜ କାମରେ ତ ଧାନ ଦେଇପାରିବି।
ନିଶ୍ଚିନ୍ତ ନିଶ୍ଚିନ୍ତ ମୋ ସାଥ ଆପଣଙ୍କ ସହ ସବୁବେଳେ ଅଛି। ଆଉ ଆପଣ କଣ ଆଜି କଣ ଦିପହରେ ତ ଆପଣଙ୍କର କିଛି ତାହେଲେ ଆଉ ଖାଇବା ପିଇବା ନଥିବ। କିନ୍ତୁ ଆପଣଙ୍କ ଘର ଲୋକ କଣ ଏଇସବୁ ଉପବାସ କରୁଛନ୍ତି ନା କେବଳ ଆପଣ ହିଁ କରୁଛନ୍ତି?
ନାଇଁ ଘରର କିଛି ନାହିଁ ମୁଇଁ ଖାଲି କରୁଛି କିଛି ଅସୁବିଧା ପାଇଁ ଏସବୁ କରିବାକୁ ପଡ଼ୁଛି।
ଓହୋ ଶୁଣିଥିବ ବୋହୁର ପ୍ରତି କେ ଦୁଃଖ ହେଲା। କିନ୍ତୁ କିଛି କଥା ନାହିଁ ଆପଣଙ୍କର କାର୍ଯ୍ୟ ନିଶ୍ଚିନ୍ତ ସଫଳ ହେଉ ଆପଣ ଯେଉ କାମରେ ବି ଅଛନ୍ତି। ଯଉ କାମରେ ମଧ୍ୟ ଲାଗିଛନ୍ତି ତାହା ଅବଶ୍ୟ ସତ।
ହଁ ତ ସତ ହେଲେ ବି ଠିକ୍ ଅଛି। କଣ କରିବା ଆଉ ଏଇ ସବୁ କାମ ଚାଲିଛି ଜୀବନରେ ଆମର। ଆପଣଙ୍କ ଶବ୍ଦ ଆମକୁ ଶୁଣାଯାଉନାହିଁ ଠିକ୍ ସେ। ସ୍ପଷ୍ଟ ଭାବେ କୁହନ୍ତୁ ଏବେ ବି ଶୁଣାଯାଉନାହିଁ। ଆସୁନାହିଁ ଆପଣ କୁହନ୍ତୁ ଏବେ ଯେବେ ଶବ୍ଦ ଆସୁନାହିଁ କଣ କିଛି ଅସୁବିଧା ହୋଇଛି କି? ଆପଣଙ୍କ ଶବ୍ଦ ଆମ ପାଖରେ ପହଞ୍ଚି ପାରୁନାହିଁ। ଆସୁନାହିଁ କିଛି କଣ ଅସୁବିଧା ହେଇଲା କି ଜାଣି ଏବେ ଯେବେ ଶବ୍ଦ ଆସୁନାହିଁ।
ସବୁ କଥା ଆପଣ ଛି ନା ଆପଣ ସୁବୁ ନାହିଁ
ଏବେ ଟିକେ ଶୁଣାଗଲା କୁହନ୍ତୁ।
ଏବେ ଠିକ୍ ଶୁଣାଗଲା ହୁଏତ କିଛି ମାନେ ଯାନ୍ତ୍ରିକ ତ୍ରୁଟି ହୋଇପାରେ। କାରଣ ମୁଁ ତମର ହେଡଫୋନ ଟିକୁ ବ୍ୟବହାର କରି ଆପଣଙ୍କ ସହ କଥା ହେଉଥିଲି। ତେଣୁ କିଛି ଅସୁବିଧାର ତ ହବାର ନଥିଲା।
କିନ୍ତୁ ହେଉଛି ଅସୁବିଧା ଆପଣ ଥର ଏମିତି ଅସୁବିଧା ହେଇଥିଲା ଆଉ ମାନେ ଶବ୍ଦ ଶୁଣ ଯାଉନି ଆପଣଙ୍କର।
ଅ ଠିକ୍ ଅଛି ଆପଣ କିଛି କହୁଥାନ୍ତୁ ତନ୍ ମଧ୍ୟରେ ମୁଁ ଟିକେ ଆଉ ଥରେ ଦେଖୁଛି କି ଶୁଭୁଛି କି ନାଇଁ।
ହଁ ଠିକ୍ ଅଛି ମୁଁ ଆପଣଙ୍କୁ ଆଉ କଣ କହିବି। ଆପ୍ କଣ ଆପଣ ଯୋଉ ଗଛ ଲଗେଇବା କାମରେ ଅଛନ୍ତି, ସେ ଗଛ ଲଗେଇବା କାମରୁ ଆପଣ ମନ ଧ୍ୟାନ ଦେଇ କରନ୍ତୁ, ନୂତନ ଗଛ ବି କିଛି ଲଗାନ୍ତୁ। ଆଉ ଆପଣ ଯେଉଁ ସବୁ ଗଛକୁ ଯାହା ଫାଇଦା ପାରିବେ ଆମକୁ ବି କିଛି ପ୍ରଦାନ କଲେ ଆମେ ବି ଖୁସି ହେବୁ।
ହଁ ହଁ ନିଶ୍ଚିନ୍ତ, ମୁଁ ଭାବୁଥିଲି ଗୋଟେ ଆମ୍ବ ଗଛ ଟେ ଲଗେଇଛି, ଯଦି ସେଥିରୁ ଆମ୍ବ ଭଲ ସେ ଫଳେ ତେବେ ମୁଁ ନିଶ୍ଚିନ୍ତ ଆପଣ ହୋ ଆମ୍ବ ଖାଇବାକୁ ମାନେହୋ ମାନେ ଉପାୟ ଦେବି।
ଆପଣଙ୍କ ଆମ୍ବ ଗଛ ହଉ ଯାହା ହେଲେ ବି ଆର ବର୍ଷ ଲାଗିଯିବ, ସେବେ ଯାଏ ଆମ ଠିକ୍ ଥିଲେ ସିନା ଆମେ ଖାଇବୁ ଯଦି ବାଟରେ କିଛି ଅସୁବିଧା ହୋଇଯିବ।
ଆରେ ନା ନା ମୋର ଆମ୍ବ କୋଷ ଲଗେଇଥିଲି ମାନେ ପାଞ୍ଚ ବର୍ଷ ହେଲାଣି। ଠିକ୍ ଅଛି ତ ଏବେ ତାହା ବହୁତ ବଡ ହେଇଗଲାଣି ନା ସେଥିପାଇଁ ମୁଁ ଆପଣଙ୍କୁ କହିଲି।
ଓହୋ ଯାହା ହେଲେ ବି ଏକ ବର୍ଷ ସମୟାଗ ଲାଗି ନିର୍ଦ୍ଧାରଣ ହେବ କାରଣ ଏଇ ବର୍ଷ ତ ଆମ୍ବ ସମୟ ଗଲାଣି ଆର ବର୍ଷ ଯାଇକି
ତା ତ ଆପଣ ବେଶ ସତ କଥା କହୁଛନ୍ତି, କିନ୍ତୁ ସେ ସେଥିରେ କିଛି ଅସୁବିଧା ନାହିଁ। ଆପଣଙ୍କୁ ମୁଁ ନିଶ୍ଚୟ ଆମ୍ବ ଫଳିଲେ ଏବେ ବି ମଧ୍ୟ କିଛିଟା ଆମ୍ବ ହଉଛି। ତେବେ ସେଥିରୁ ଯାହା ବି ହବ ମୁଁ ଆପଣଙ୍କୁ ନିଶିତ ସେଥିରୁ ପ୍ରଦାନ କରିବି।
ଠିକ୍ ଅଛି ଆପଣ ଆପଣଙ୍କ କାମରେ ଲାଗିଛନ୍ତି, ଏବେ ତ ଆପଣ ଗଛ ଲଗାଉଛନ୍ତି, ହୁଏତ ଆପଣ ଆପଣ କାମରେ ବ୍ୟସ୍ତ ତଥିବେ।
ହଁ ବ୍ୟସ୍ତ ତ ଅଛି, ମୋ ଜୀ ଦୈନନ୍ଦିନ ସବୁଦିନ ଏମିତିରେ ବ୍ୟସ୍ତ ରହୁଛି। ତବେ ମୁଁ ଯାଉଛି ଗଛ ଗଟା ଲାାଉ ଟିକେ ଲଗେଇ ଦେଇ ତାଙ୍କୁ ଟିକେ ପାଣି ଲଗେଇବି ପାଣି ତାଙ୍କୁ ଦେବି ପାଣି ଦେଇ ସାରିବା ପରେ ଆପଣଙ୍କୁ ମୁଁ କଲ କରି କଥା ହେବି ଆଉ।
ହଁ ମୁଁ ରହୁଛି ଏବେ।
ହଁ ହଉ ଠିକ ଅଛି।